ହ୍ୟାଲୋ। ହ୍ୟାଲୋ। ଆଜ୍ଞା କଣ କରୁଚନ୍ତି ଆଜ୍ଞା ପ୍ରଣାମ। ଆଜ୍ଞା ପ୍ରଣାମ ଟିକେ ନେଟୱାର୍ ପ୍ରୋବ୍ଲେମ ହୋଉଚି।
ହ୍ୟାଲୋ।
ହଁ ଆଜ୍ଞା କୁହନ୍ତୁ କଣ କରୁଚନ୍ତି? ହ୍ୟାଲୋ। ସେ ଦିନଟା ଆସିକି ମତେ କୋହୁଚି କି ଖରାବେେଳେ ଖା ପିଆ କଁ ହେଇଚି? ମ୍ୟାଡ଼ାମ୍।
ହାଲୋ।
ମ୍ୟାଡାମ ଜୟଜଗନ୍ନାଥ।
ଅଁ କଁ ଖାଇଥିଲେ? ନା କଣ କରୁଥିଲେ?
ଆଜ୍ଞା
ଆଉ ଆଉ ଆପଣ ତ କୁଆଡେ ବୁଲିବାକୁ ଯାଇ ଯିବାକୁ ପସନ୍ଦ କରନ୍ତି କି? ତ ଯଦି କି ଯିବାକୁ ପସନ୍ଦ କରନ୍ତି ତ ଆମର ଆମେ ଯାଇଥିଲୁ ଯେମିତିକି ନନ୍ଦନକାନନ। ନନ୍ଦନ ଗାନନରେ ଆମ ଘରୁ ବାହାରିଲୁ ଘରୁ ବାହାରିକି ଘରୁ ବାହାରିକି ଏମିତି କି ଗାଡ଼ିରେ ଆମେ ଗଲୁ ନନ୍ଦନକାନନ ପାର୍କିଂରେ ଥୋଇଲୁ ଗାଡି ଗାଡି ଥୋଇ ସାରିକି ଗାଡି ଥୋଇବାକୁ ତ ପଇସା ଲାଗିବ ପଇସା ତାରେ ଥୋଇଲୁ ପଇସା ଦେଇକି ଥୋଇଲୁ ତାପରେ ସେଇଠି ଥୋଇ ସାରିକି ଥୋଇସାରି ନନ୍ଦନକାନନ ଭିତୁରୁକୁ ଗଲୁ ତାପରେ ଭିତରକୁ ଯାଇକି ତାପରେ ଟିକେଟ କଲୁ ଟିକେଟ କଲା ପରେ ଏ ର ଟିକେଟ କାଉଣ୍ଟର ରେ ଛିଡା ହବାକୁ ପଡିବ ସମୟ ଅଧିକ ଲାଗିବ ଟିକେଟ୍ ଟିକେଟ କାଉଣ୍ଟରରେ ଟିକେଟ୍ କାଉଣ୍ଟରରେ ଟିକେଟ୍ କଲୁ ବୋହୁତ ସମୟ ଲାଗିଲା ଛିଡ଼ା ହେଇକି ଟିକେଟ୍ କଲୁ। ଟିକେଟ୍ ସରିଲା ପରେ ଆ ତ ଗଲୁ ଗେଟରେ ଚେକ୍ ହେଲା ଚେକ୍ ହେଲା ପରେ ଆମେ ସେଠି ବ୍ୟାଗ୍ ହାରିକାକଣ ଥୁଆ ଚେକ୍ କରିବାର ଥିଲା ଥୋଇଲୁ ତାପରେ ଆସିଲୁ ତାପରେ ଆସ୍ ଆସିକି ଆସିକି କଣ ଯୋଉ ଆସିକି ଏଠି ଚେକିଂ ହେଉଥିଲା ଚେକିଂ ସେଠି କରେ ଇଲୁ ଫୁଣି ଟିକେଟ୍ ଦେଖେଇକି ସେଠି ଭିତୁରୁକୁ ଗଲୁ ହାରି। ଭିତୁରୁକୁ ଯାଇକି ଏ ଯାଇକି ସେଠି ଭିତେରେ ବାଘ ଭାଲୁ ବାଘ ଭା ଫାଷ୍ଟେ ଭାଲୁ ଦେଖିଲୁ ତାପରେ ବାଘ ତାପରେ ସବୁ ପ୍ରକାରିଆ ବାଘ ଧଳା ବାଘ ଏ ଗୋଟେ ବାଘ ଯୋଉ ରଙ୍ଗର ମାନେଏଲ୍ ୟେଲୋ ଆଉ ବ୍ଲାକ୍ ମିଶା ଯୋଉ ବାଘଟା ସେଇ ବାଘଟା ଦେଖିଲୁ। ଅ ତାପରେ ଏମିତି ୱାଇଟ୍ କଲର ବାଘ ଟାଇଗର ଦେଖିଲୁ ୱାଇଟ୍ଟାଇଗର ତାପରେ ସବୁ ଏମିତି ଦେଖି ସାରିକି କିଛି ଟାଇମ ଦେଖି ସାରିକି
ଆଜ୍ଞା ଆଜ୍ଞା। ଆଜ୍ଞା ଆପଣ କଣ ଖୀଆ
ଉଁ ତ ବାଘ ଦେଖି ସାରିକି ତାପରେ କଣ ନା ଆମେ ଗାଡି ଗଲୁ। କି ଆମେ ଚାଲିକି ତ ଯାଇହବନି ସବୁ ଦେଖିଲୁହେଠି ଗାଡି କରିକି ଗଲୁ ଗାଡି କରିକି ସେଇଠିକୁ ସେଇଠୁ ବୁଲି ସବୁଆଡେ ତାପରେ ବାଘ, ଭାଲୁ ତାପରେ ଜିରାଫ ଗୋଟେ ଦେଖି ଥିଲୁ ଆଉ କଣ ଆଉ କଣ ଦେଖିଲୁ ଉମ ଏମତି କେତେ ପ୍ରକାରିଆ ପଶ ସବୁ ଦେଖିଲୁ ତାପରେ ପ କ୍ଷୀ ଘରକୁ ଯାଇଥିଲୁ ମୟୂର ବହୁତ ସୁନ୍ଦର ଦେଖାଯାଉଥିଲା। ବର୍ଷା ସେତେବେଳେ ଆସିଥିଲା। ଉଁ ତ ମୟୂରା ବହୁତ ସୁନ୍ଦର ଦେଖ ଯାଉଥିଲା।
ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ ଭଲ ଲାଗିଥିଲା ଆମେ ବି ଆସିଛୁ କ୍ୟାମ୍ପ ରେ।
ମୟୂର ଟା ବହୁତ ସେଠି ସୁନ୍ଦର ଦେଖା ଯାଉଥିଲା। ତ ମୟୂର ଜାଣିଥିବେ ତ ପଙ୍ଖ ଟେକିଲେ ସେଟା ବହୁତ ସୁନ୍ଦର ଦେଖାଯାଏ। ଏ ମୟୂରଟା। ତ ସେମିତି ସୁନ୍ଦର ତ ଦେଖାଉଥିଲା ସିଏ ବି ବହୁତ ସୁନ୍ଦର, ସିଏ ତ ସେମିତି ବି ସୁନ୍ଦର। ତେଣୁ ସେ ଆଉରି ପଙ୍ଖ ଟେକି ଦେଲେ ଟିକେ ଅଧିକ ସୁନ୍ଦର ଦେଖାଯାଏ। ଆ ତ ହ୍ଵାଇଟ୍ କଲର ର ପିକପ ବି ଦେଖିଲୁ। ଆ ହ୍ୱାଇଟ୍ କଲର ମୟୁର ବି ଦେଖିଲୁ ଗୋଟେ ଯୋଉଟା କୃଷ୍ଣଙ୍କ ପାଖରେ ଯୋଉ ର ର ଙ୍ଗ ର ଲାଗେ ସେଇ ରଙ୍ଗ ବ ବି ମୟୂର ଦେଖିଲୁ। କୃଷ୍ଣଙ୍କ ପାଖରେ ଯେଉଁ ପଙ୍ଖ ଲାଗେ ଯେଉଁ ରଙ୍ଗର। ହ ତ ସେଇ ରଙ୍ଗର ବି ଦେଖିଲୁ ତ ସେ ତାଙ୍କୁ ତାଙ୍କୁ ଦେଖି ସାରିକି ସେତେବେଳକୁ ଆଉ ଅନ୍ୟ ପକ୍ଷୀ ମାନଙ୍କୁ ଦେଖିବାକୁ ପୁଣି ଗଲୁ। ସେଇ ପକ୍ଷୀ ମାନେ ବି ବହୁତ ସୁନ୍ଦର ଦେଖାାଯାଉଥିଲେ କାରଣ ନା ବର୍ଷା ଟା ଉଠି ହେଛି ନା। ତ ସେମାନେ ବି ସୁନ୍ଦର ଦେଖାଯିବେ ତାପରେ କୋଉଟି ଟିକେ ଯାଇଛି ବର୍ଷା ପକେଇଲା ବର୍ଷା ଏତେ ଜୋରେ କାଚିଲା ଯେ ଆମେ ପକ୍ଷୀ ଘର ପକ୍ଷୀ ଘରଠି ହିଁ ରହିଗଲୁ। ତ ସେଥିପାଇଁ ଆମେ ୱେଟ କଲୁ ବର୍ଷା ବହୁତ ସମୟ ଲାଗି ରହିଲା ବର୍ଷା ବହୁତ ସାରା ଲୋକ ସେଠି ବି ଓଦା ହଉଥାନ୍ତି ତ ଆଉ ସମସ୍ତେ କଣ ଗୋଟେ ଜାଗାରେ ଜାଗା ହବ କି। ସେଥିପାଇଁ ସବୁ ଲୋକ, ବହୁତ ସାରା ଲୋକ ବି ଯା ଓଧା ହଉଥାନ୍ତି। ତ ତାପରେ ଯଉଟୁ ବର୍ଷା ଛାଡିଲା ପରେ ଆଉ ଯେତିକି
ଆଜ୍ଞା ଆଜ୍ଞା
ଆଉ ଯଦିକ ଥିଲା ବୁଲିଲୁ ଆଉ ବହୁତ ସାରା ବୁ କେ ଏତେ ବୁଲି ବୁଲି ବୁଲି ବୁଲି କି ତାପରେ ଗଲି ସଫାରି ସଫାରି ଭିତରେ ମୁଁ ତ ଜାଣିନଥିଲି କେହି ନାହାନ୍ତି କିନ୍ତୁ ଆମେ ସଫାରି ପାଇଁ ଟିକେଟ୍ କରିଦେଇଥିଲୁ ସଫାରି ଭିତରୁକୁ ଗଲା ବେଳକୁ କେହି ଗୋଟେ ବି ନାହାନ୍ତି। ବାହାରେ ଆମେ ଯାହା ଦେଖିଥିଲୁ ତାଠୁ ବି ଏକ୍ସଟ୍ରା କିଛି ବି ଦେଖିପାରଲୁନି। ଆମେ ଭାବିଲୁ ସଫାରି ଭିତରେ ଯେମତି ବାହାରେ ଯେମିତି ବାହାର ଦେଶରେ ଯେମିତି ସ ବାଘଗୁରା ମ ପାଖରେ ବୁଲନ୍ତି ସଫରି ରେ ଦେଖଥିବେ ବାହାରେ ଯେମିତି ବାଘ ଗୁଡାକ ବୁଲନ୍ତି ସେମିତି ଆମେ ଭାବିଥିଲୁ କି ସେମିତି ଥିବ କିନ୍ତୁ କିଛି ବି ସେମିତି ନଥିଲା ଆଉ ଆମ ବାଶ ସେମିତି ବୁଲି ବୁଲିକି ଆସିଲୁ କିଛି ବି ପାଇଲୁନି ସେ ବସ ବାଲା ସେମିତି ନେଇଗଲା ଖାଲି ହରିଣ ଦି ଚରିଟା ଦେଖେଇଦେଲା ସେଇକୁ କହିଲା ସଫାରି। ତ ସେଇଥିପାଇଁ କି ମୁଁ ଆମେ ଭାବିଲୁ କି ସଫାରୀ ଟା ଏଟେ ବାଗ ନୁହେଁ ଏତେ ବି। ଆ ତାପରେ ଏମିତି ଭାବିକି ଆସିଲୁ। ତାପରେ ଆସିକି ଘରେ ଉ ତାପରେ ଆସିଲୁ। ତାପରେ ସେଇଠୁ ଆସିକି କଣ ହେଲା ନା ଆଉ କୁଆଡେ ଗଲୁ ହାତୀ ଦେଖିବା ପାଇଁ, ହାତୀ ଦେଖିବା ପାଇଁ ତ ବହୁତ ବାଟ ଉଠିବାକୁ ପଡ଼ିବ ନା, ସେଭଳିଆପ୍ ପାହାଡ ଭଳିଆ ଗୋଟେ ହେଇଛି ସେ ସେ ଜାଗାଟା। ହାତୀ ଦେଖିବାକୁ ବହୁତ ରୁ ଇଏ ଲାଗିବ। ତ ସେଥିପାଇଁ କିି ତାକୁ ଦେଖିବା ପାଇଁ କି ଉଠିକି ଗଲୁ? ଅ ତା, ପରେ ସେ ଦେଖ ତାକୁ ଦେଖିକି ଆସିଲୁ, ଆସିକି ବୋଟିଂ କଲୁ। ବୋଟିଂ ପରେ ଆମେ ରୋପ ରେ ବସିଲୁ ଗୋଟ୍
ଆଜ୍ଞା, ଆଜ୍ଞା। ଆଜ୍ଞା ଆଜ୍ଞା।
ବୋଟିଂ କରିବାକୁ ସତ ନେଇଗଲୁ ସେ ଯଉ ପେଡେଲବାଲା ଯେମ୍ ଚଲାନ୍ତି। ସେମତି ବାଲା ନେଇଗଲୁ କିନ୍ତୁ ସେଠୁ ମଝିଦ ମଝିରେ ଫସିଗଲୁ ଆମେ ପେଡଲ୍। ଆଉ ହେଲାନି ଗୋଡ଼ ବିନ୍ଧା ବାହାରିଗଲା। ପେଡେଲ ଆଉ ମାରି ହେଲାନି ଆମେ। ସେଠୁ ଚକ୍କର ଖାଇଲା ଆମକୁ ପୁଣି ଡାକ୍ କିଲେନି ବି? ଆଁ ମାଇକ୍ ରେ ସୋମାନେଡାକ କଁନ୍ତି ଅଁ ତ ସମୟ ସରିଗଲେ ମାଇକ୍ ରେ ଡାକିବେ। ତ ଆମର ସମୟ ସରିଗଲା ମାଇକରେ ଡାକୁଚନ୍ତି। କିନ୍ତୁ ବର୍ଷା ଜୋର ସେ ଯେତେବେଳୁ ଆସୁତଳବି ବର୍ଷା ଉଠେଇଥିଲା। ଅ ଆସିଲା ପୁଣି ଥରେ। ଅ ତ ସେଥିପାଇଁ ସେ ମାଇକ୍ ରେ ଡାକୁଥିଲେ। ଡାକିଲା ବେଳକୁ ଆମେ ଆମେ ତ ଆସି ହି ପାରୁନୁ ସେ ମଝିରୁ। ସେଥିପାଇଁ କଁ କରିବୁ ବହୁତ କଷ୍ଟରେ ବହୁ ବହୁତ ସମୟ ଗଲା ପରେ ଆମେ ଯାଇକି ଆସିକି ପହଞ୍ଚିଲୁ। ଅ ଆସି କି ବହୁତ୍ ସମୟ ପରେ। ସେତେବେଳୁ ଆଇଲା ବେଳକୁ ଦେହେରେ ଜୀବନ ନାଇଁ। ମୁଁ କଇଲି ଭାବିଲି ସେଇଠି ଆଜି ରହିଲି ଆଉ। ଆଉ ସେଇଠୁ ଆସିପାରିବିନି ଆଉ ମୁଁ। ସେଇୟା ଭାବିକି ରହିଗଲି ମୁଁ ସେଠରୁ। ସେଇୟା ଭାବିଥିଲି। ତାପରେ ସେଟା ସରଲା ସେଟା ସରଲା ପରେ ରେପ୍ ରେବସିଲୁ ରୋପରେ ସେମତି ରୋପରେ ମତେ ଡରମ ମାଇଲା ଫାଷ୍ଟ୍। ଏତେ ଉପରେ ଯାଉଚି ଭାଇ! ଗଳି ପଡିବ କିଛି ବି ହେଇଯାଇପାରେ ଗଳି ପଡ଼ିଲେ। ସିଧା ପାଣି ଭିତରେ ଯାଇକି! ମୁଁ ସେଇୟା ଭାବି ଭାବ୍ ଭାବି ଭାବି ବହୁତ କଷ୍ଟରେ ଗଲି ମୁଁ କଇଲି। ସେ ରୋପରେ ଡବା ପୂରା ଗଳି ପଳି ପଡ଼ିବ ସେଇହା ତାପରେ ମୁଁ କହିଲି। ରୋପର ମୁଁ ସାଇଡରେ ବସିଲେ କାଳେ ସେ ଡୋର ଖୋଲିଯେର ଡୋର ଖୋଲିଗଲେ ଗଳି ପୋଡ଼ିିବିି ମୁଁ। ସେ ସିଏ ପୁଣି ରୋବ୍ ନେଇକି ଯିବ ବାଟ୍
ସେଉଠୁ କମ୍
କିଏ ଦେଖେଇବ ୱାନଟାନିକାଲ ଗାର୍ଡେନ ଟା ୱାଟନିକାଲ୍ ଗାର୍ଡ଼େନ୍ ଦେଖେଇକି ଆଣିକି ନାନା ଭିତରେ ପୁଣି ଛାଡ଼ିବ ସେ। ତା, ପରେ ତା, ପରେ ସେଇଟା ସରଲା। ଆମେ ବୁଲି ବୁଲିକି ଆସିଲୁ ସେଇଠାରେ ବି ବସିଲୁ। ବସି ସାରିକି ଆସିଲୁ ଟୟୋତ ରେ ଏବେ। ଟୟୋତ ଟ୍ରେନ ରେ ବି ତ ସେମତି ବସିଲୁ ଟୟୋତ ଟ୍ରେନ ଟା କେତେ
ଆଜ୍ଞା ଆଜ୍ଞ। ନିଶ୍ଚିନ୍ତ ନିଶ୍ଚିନ୍ତ। ବହୁ ଖୁସି ଲାଗ୍।
ରୋପରେ ଆଉ ବୋଂଟରେ। ବୋଂଟି ମୁଁ ତ ମଝିରେ ଖସିଗଲି ରହିଗଲି ମଝିରେ ମୁଁ। ଆଉ ପେଡେଲ ମାରି ପାଇଲିନି। ଜଣେ ତ ପେଡେଲ ମାଇଲେ କେବେ ଚାଲିବନି ସେ ରେ ସେଇ ବୋଟିଂର ଇଏଟା। ତ ସେଥିପାଇଁ କି ଦିଇ ଜଣ ମାରିବାକୁ ପଡ଼ିବ। ଦିଇ ଜଣ ଯେହେତୁ ବସିଥିଲେ, ମୋ ଭାଇ। ଯେଉଁ ମୋର ବସିଥିଲୁ, ତ ସେଥିପାଇଁ କି ଆଁ ସେଥିପାଇଁ କି ଦିଇ ଜଣ ଯାଙ୍କ ମାରିବାକୁ ସିଏ ଏକୁଟିଆ ମାରୁଚି ତା । ଟୋଟାଲି ବି ହଲିଲାନି ମୁଁ ଡରିକି ଛାନିଆ ଆମକୁ କଲି ତୋ ଚକରରେ ମୁଁ ଆସିଲିଠି ମରି ଯାଇଥାନ୍ତି। ତାପରେ ଟଏ ଟ୍ରେନରେ ବସିକି ଟଏ ଟ୍ରେନରେ ବସିକି ତାପରେ ଆସିଲୁ ଆଉ। ଆସି କି
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଆଜ୍ଞା।
ହୁଁ।
ଆଜ୍ଞା ଆଜ୍ଞା ଆଜ୍ଞା ନେଟୱର୍କ ଟିକେ ପ୍ରୋବ୍ଲେମ ହଉଛି ବର୍ଷା ହାତ ହଉ ତ ସେଥି ପାଇଁ ହଉଛି ନିଶ୍ଚିନ୍ତ ଜଣା ପଡୁଛି ତ? ତ ଠିକ ଅଛି ଆଜ୍ଞା ହଉ ଦେଖାଯାଉ କଣ ହଉଛି? ତ ବହୁତ ଖୁସି ଲାଗୁଛି ଆଜ୍ଞା ଆଜ୍ଞା ତ ବହୁତ ଖୁସି ଲାଗୁଛି ଆପଣଙ୍କ ସହିତ ଖସି କଥା ହେଇକି ଆମର ବି ଅଛିଠି ବଟ ଠାକୁର ମନ୍ଦିରକୁ ବହୁତ ଥରେ ଯାଇଛୁ ବହୁତ ମଜା ବି ଲାଗିଛି। ତ ଆମର ଏଠି ଗୋଟେ ମିନିି କେଦାରନାଥ ଅଛି ଏଠି ନୂଆ ଜାଗା ଅଛି। ତ ଆମ କଲେଜ ଭିତରେ ଗ୍ରାଉଣ୍ଡ ଗୋଟେ ଅଛି ଗ୍ରାଉଣ୍ଡରେ ବହୁତ ଖେଳକୁଦ ହୁଏ ତ ସେଠି। ସ୍ପୋର୍ଟସ ହୁଏ। ଖେଳ ଭାଗ ନେବା ହୁଏ ମୁଁ ତ ଭାଗ ନିଏ ମୁଁ ଦୌଡା ପ୍ରତି ଯୋଗିତାରେ ଭାଗ ନିଏ। ତ ମତେ ବହୁତ ଖୁସି ଲାଗେ ମୁଁ ଯେଥିରେ ପ୍ରଥମ ମ ଆସେ ରି ବି ଆସେ ଗୋଟେ ପିଲା ଅଛି ବ ମୁ ସେକେଣ୍ଡ ହେଇଆସେ ତ ବହୁତ ଖୁସି ଲାଗେ ବହୁତ ହଁ ଆଉ ମୁଁ କଲେଜରେ ପଢୁଛି ଆଉ ପାଠ ପଢୁଛି। ଆଜ୍ଞା ଆଜ୍ଞା। ଯାହା ହଉ ଆପଣ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ତ୍ ଜୟ ଜଗନ୍ନାଥ।